ହଁ କଣ ହେଲା ହେ କଣ କହୁଛନ୍ତି? ନା ନା ମୁଁ ଜାଣିପାରୁ ନାହିଁ। ଫାଷ୍ଟ ଭୋରୁୁ ରାତି ଚାରିଟାରୁ ଉଠିବ ହେଲା। ସୁଦଶା ବ୍ରତ ରାତି ଚାରିଟାରୁ ଉଠିବା। ଉଠେଇକରି ଦୁଆରଟାକୁ ଆଗେ ଗୋବର ପାଣି ପକେଇକି ଖରିକିବା। ଖରେକି ସାରିକି ଯିବା ଗାଧେଇବା ଗାଧେଇକିରି ଆସିଲେ। ଭଲ ଗୋଟେ ଲୁଗା ଶୁକ୍ଳ ଲୁଗା ପିନ୍ଧିକିରି। ହଁ। ଖଟୁଲି ଖଟୁଲି ଆଗେ ଚିତା ପକେଇବା ଘର ପୋ ପୋଛିକିରି ଚିତା ପକେଇବା ଚିତା ପକେଇକି ଖଟୁଲିଟାକୁ ଥୋଇବା। ଖଟୁଲି ଉପରେ ଧାନ ଥୁଆ ହବ, ଧାନ ଉପରେ ଗୁଆ ଥୁଆହବ। ତାପରେ ଠାକୁରଙ୍କୁ ଓଢ଼ଣୀଟା ପକାହବ, ଆଉ ଉଁ ପଦ୍ମକଡ଼ ଗୋଟେ ଥୁଆ ହବ।
ହୁଁ ହୁଁ ହଁ ଧାନ ଥୁଆ ହବ ତାପରେ ଧାନ
ସଫା ପଦ୍ମକଡ଼ ଗୋଟେ ଥୁଆ ହବ।
ପଦ୍ମ ଫୁଲ
ତା ହଁ ତାପରେ ସବୁ ଯାଙ୍କ ଗୁଆ କଉଡ଼ି ଫୌଡ଼ି ସବୁ ଯାଙ୍କ ତାଙ୍କ କତିରେ ସବୁ ଥୁଆ ହବ। କୋଉଡିି ଫଉଡ଼ି ସବୁ ଥୁଆ ହବ, ହଁ ସେ ଖଟୁଲି ଧିଅରେ। ଗୁଆ କଉଡ଼ି ତାଙ୍କ ସବୁ ଇଏ ଗୋଟେ ସଂକଳ୍ପରେ ଗୁଆଟା ସବୁବେଳେ ଥୁଆ ହବ ସଂକଳ୍ପରେ।
ହୁଁ।
ଆଉ ତାପରେ କଳସ ବସିବ।
କଳସ ବସିବ ତାପରେ।
ନା ନା ହଁ କଳସ ବସିବ ତାପରେ କଳସଦେହରେ ଆମ୍ବ ଡାଳ ଦିଆହବ ତାପରେ ଗୋଟେ ପଇଡ଼ ଟେ ବସିବ। ପଇଡ଼ ପଇଡ ଟେ ବସିବା ଦୁବ ବରକୋଳି ପତର ଫତର ସବୁ ଦିଆ ଦେଲା ପରେ।
ତାପରେ ଦିଆଯିବ, ତାପରେ କଁ ହବ?
ବ୍ରତ ଉରା ଗୁରେଇକି ସେ କଳସ ଉପରେ ଥୁଆ ହବ। ଥୁଆ ହବ ତାପରେ ଦଶ କଦଳୀପତ୍ର ଗୋଟେ ପଡ଼ିବ ଦଶକେରା ଦୁବ ଥୁଆ ହବ। ଦଶ ଗରା ଅରୁଆ ଚାଉଳ ସେଥିରେ ଲେଖା ହେଇଛି ଦଶକେରା ଦୁବ ଥୁଆବ। ଦଶ ଦ ଲ କ୍ଷ୍ମୀ ପୁରାଣ ବହିରେ, ଆଉ ଦଶ କୁରା ଦୁବ ଦଶ ଦଶ କୁରା ଅରୁଆ ଚାଉଳ ଦଶ କୁର ହଳଦୀ ଦଶ କୁରା ଭ ବ ସେତର ଦିତିଆହବ। ଗୁଣ୍ଡ ହଳଦୀ ଥୋଇଲେ ଚଳିବ, ଖଣ୍ଡ ହଳଦୀ ଥୋଇଲେ ବି ଚଳିବ। କିନ୍ ଦଶ ଖୁର ଥୁଆ ହବ।
ହୁଁ। ଦଶ କୂରା ମାନେ ଦଶଟା ଜାଗାରେ ଦଶଟା ଗୁଳା ଗୁଳା କରିକି ଥୁଆ ହବ, ହଁ ତାପରେ।
ଥୁଆ ହବ, ତାପରେ ଧୂପ ଦୀପ ଝୁଣା ଆକୁ ସବୁ ଦିଆ ହବ। ତାପରେ କଳସରେ ଟିକେ ସିନ୍ଦୁର ଚନ୍ଦନ ଦିଆ ହବ। ଦିଆ ହବ, ହଁ ଦିଆ ହବ ଦିଆ ସଇଲାପରେ ତାପରେ ଭୋଗ ଦିଆ ହେଇ ପାଣି ବୁଲା ହବ, ହେଲା ପାଣି ବୁଲା ସ ସାଇଲା ପ ନ ନଡ଼ିଆ କଦଳୀ ସେଉ ଦଶ ପ୍ରକାର ଭୋଗ ହବ ଦଶ ପ୍ରକାର ଭୋଗ। ସେ ଦଶ ପ୍ରକାର ଭୋଗ ଏଠି ଥୁଆ ହବ। ଭୋଗ ଦିଆହେଇକି ପାଣି ବୁଲା ହବ ଆଉ ପାଣି ବୁଲା
ପାଣି ହଁ ପାଣି ବୁଲାହବ, ତାପରେ
ତାପରେ ନମସ୍କାର ରୁ ପ୍ରଥମଟା ହେଲା ପ୍ରଥମ ଠାକୁରକୁ ଥାପା ହେଲା। ସକାଳୁ ସକାଳୁ ଥାପା ହବ, ସେଇଠୁ ସରିବ। ସେଇଠି ଥାପା ହେଇ ନମସ୍କାର ହବ। ବହି ଫହି ଥୋଇ ଦେଇକିରି ହେ ନମସ୍କାର
ହୁଁ
ସେଠି ଶୋଇଲା ଶୋଇଲା ପରେ
ମାଣ ମାଣ ବସିବ ତାପରେ ଯୋଉ ଧାନ ବସିବ ତ ତାପରେ ମେଢ ଭଳିିଆ ହବ ତାପରେ ହୁଁ
ୁଆହବ ସେର ଦେହରେ ଧାନ ଦିଆହେବ ଧାନ ଉପରେ ତିନିଟା ତିନିଟା ଗୁଆ ହଳଦୀ ପାଣିରେ ଗୋଳା ହେକରି ୁଆହବ ତାପରେ ଧାନ ଉପରେ କୁଆଅ
ନାନ ଭୁତ
ହୁଁ ତାପରେ ଗୋଟେ ପଦ୍ମପଡ଼ ଠାକୁରଙ୍କର ଛୁଆ ଆବ ତାପରେ ସିନ୍ଦୁର ଚନ୍ଦନ କଳା କଜଳ
ହୁଁ ଠାକୁର କୋଉଠି ବସିବେ
ଠାକୁର ସେଇ ଠାକୁର ଯୋଉଟା ଧାନ ଦିଆ ହେଲା ସେଇଟା ହେଲା ଠାକୁର
ହୁଁ ଆଉ ଯୋଉ ପିତ୍ତଳ ମୂର୍ତ୍ତି ଯୋଉ ଅଛି ସେଇଟା ଦିଆବ କଣ ସେର କଟୁଲି ଉପରେ ସେର ଆଗ ଉପରେ ଛୁଆ ହବ ନା ତଳେ ଛୁଆବ
ଠାକୁର ଆମର ହାରା ଗୋଟେ କର ଠାକୁରଙ୍କୁ ଦିଆହବ ଆଉ କଢ଼ରେ ଟୋଟାଲି ପୁରା ଠାକୁରଙ୍କୁ ସଜା ହେବ ହେଲା ସଜାଅ ଯଦି ଠାକୁର ହଁ ଓଢଣିୀ ଗୋଟେ ଘରାା ହବ ଯଦି ଧାନ ଯିଏ ତାାର ଧାନ ନେନ୍ତା ରଖିଥିବ ସୀତାରାଧାରଣ ଠାକୁର ମୋତେ ଥୋଇବ ଆଉ ଆଖୁ ମୂଳା ଏଇ ରବି ଠାକୁରଙ୍କ ମନ୍ଦିରେ ଥିବା ହେବ ସଜା ହେବ ସବୁ ଠାକୁର ପା ସଜା ହେଇ ପାଣି ଖଣି ବୁଲାଲା ଭୋଗ ଭୋଗ ହେସିବ ତାପରେ ଇଏଟା ପ୍ରଥମ ଥାର୍ ସେ ପିଲେ ସେଠ କଳିବ ଭଗଡ଼ା ହେଇଯିବ ତାପରେ ସେ ହୁଁ ତାପରେ ସେକେଣ୍ଡ ଭୋଗଟା ଦଶଟା ମେଣ୍ଡା ମଣ୍ଡା ଭ ପିଠା ହେବ ଦଶଟା ହେଲେ ମଣ୍ଡା ପିଠା ହେବ ସେକେଣ୍ଡଟାରେ ବହି ପଡ଼ା ହେବ
ମେଣ୍ଣ୍ଡା ଫେଣ୍ଡା ଆବ ହଁ
ତାପରେ ବହି ପଢାଅ
ମଣ୍ଡା ପିଠା କଣ ତା ପୁର ଗୁଡା କଣ ସେମିତି ଖାଲି ଦିଆବ ନା କେମିତି କଣ ଦିଆବ କେମିତି କଣ କଣ କଣ ଦିଆଯିବ ସେ ଦଶ ପାଖରେ କଣ
ରଶ ପ୍ରକାରେ ହଉଛି ନଡ଼ିଆ ଆଉ ସେଉ ଆଉ ମୁଗ ମୁଗ ଅଦା ଆଉ ଆ
ହୁଁ
ଆଉ ଗୋଲମରିଚ
କଣ ଆଉ ମୁଗ କଣ ଗୋଟେ ଦିଆଯାଏ
ହଁ ମୁଗବା କହିବା ସାତ ପ୍ରକାର ହେ ନା ଆଠ ପର ନ ଆଉ ତିନିପରା ମିସିିରି ଗୁଡ଼ ହେଇଗ ତ ସପଦ
ହୁଁ ତାକୁ ଗୋଳା ହେଇକି ଇଏ ହବ
ସେଇଟା ମୁଗ ପକାଇ ଦେଇକି ତା ଦେରେ ଟିକି ଚକୁଡ଼ି ଚକୁଡ଼ି ସେ ପୁର ସେଟା ହେଲା ଦଶ ପ୍ରାକାରଇଗଲା ସେଇଟା ମଣ୍ଡା ପୁଠା ଦେରେ ଦେଇକି ମଣ୍ଡାପଠା କୋହିତି ପୂୁର ହେ ହୋଇଗଲା
ଅଣ୍ଡା କେମିତିବ ପୁଣି
ମଣ୍ଡ କଣ ସେ ୁ ଚୁନାରେ ଜଟି ଦେଇକରି ଆଗ
ତୁ ନା କଣ ଦୋକାନରେ ଆସିବ
ଆଗେ ପାଣି ବସିବ ପାଣି ଧିରେ ପାଣି ଫୁ
ଆରେ ଶୁଣ ଚୁନାଟା କେମିତି ହବ?
ଚୁନାଟା ଚାଉଳ ଭେଦା ହବ ଚାଉଳ ଭେଦା ହେଇକି ଆଉ ଆ ଅରୁଆ ଚାଉଳ ଅରୁଆ ଚାଉଳ ଭେଦା ହେବ ତାପରେ ତାକୁ ଛଣା ହବ ଛ୍ ଛଣା ହେଇକି ତାକୁ ଶୁକା ହେବ ଶୁକା ହେଇକି ତାପରେ ଗ୍ରାଇଣ୍ଡର୍ ତାକୁ ଚୁନା ହେବ ଚୁନା ହେଇକରି ଗରମ ପାଣି ବ ପାଣି ବସିବ ପାଣି ଦିହରେ ସେଟା ଫୁ ଲୁଣ ଟିକେ ପଡ଼ିବ ଲୁଣ ପକେଇ ଚୁନା ପଡ଼େ ତାକୁ ଖଳି ଜନ୍ତା ହେବ ଖଳି ଜନ୍ତା ହେଇ ସାଇଲେ ତାକୁ କଢ଼ା ହବ କାଢ଼ି ସାଇଲା ପରେ
କେମିତି ହବ ଗଳି ଜନ୍ତା ହେଲା ଜନ୍
ହାତରେ ଓ ହାତରେ ବୁଲେଇ ବୁଲେଇ ବୁଲ ଗୋଲ ଗୋଲ ଗୋଲ କରିକିରି
ତାକୁ ଚକୁଡି଼ ଚକୁଡି଼ ଭଲସେ ପ୍ଲେନ୍ କରିବେ ଆଗେ ଦଳି ପ୍ଲେନ କଲା ପରେ ତାପରେ ଗୋଳ ଜୋଳ କରିକିନି ମଝିଟା ଖାଲ କରିବେ ଗୋର ଗୋଲ କରି ମଝି ଖାଲ କରି ପୁର ଦେଇକି ତ ଗୋଲ ଗୋଲ କରିବେ। ତାପରେ?
ଛାଞ୍ଚଠି ଥୋଇଦେ ହେଲା ଆଉ ନ ତାପରେ ଭୋଗଟା ଆଣି ଠା ଅଗଦେ କଇବେ ଇଟିଲି ଛାଞ୍ଚରେ ଆମେ କରିଦଉଚୁ ନ ଏରା ଇଟିଲି ଛାଞ୍ଚରେ ହେଇଯିବ।
ହୁଁ ଯାହାର ଇଟିଲ ଛାଞ୍ଚ ନଥିବ ସେ କଣ କରିବ?
କପଡ଼ା ବାନ୍ଧିକିରି କରିଦବ। କପଡ଼ା ଅଥା ଡେକେଚି ଓଟେ ଡେକଚି ଓଟେ ବସେଇେ ଦେ କପଡ଼ା ଓଟ ଭିଡ଼ି ଦେ ତାର ମଣ୍ଡାିଟା ଦେଇ ଦି ଗୋଟେ ଘୋରେଇ ଦବ ଘୋରେଇ ଦେଲେ ହେଇଯାଇଚି ଚୁଲି ଜଳିବ ସଇଲା।
କେ ସମୟ ପ ରହିବ ସିଝିବା ପାଇଁ ସେ?
ହୁଅ ଦଶ ପନ୍ଦର ମି
ତାପରେ ମଣ୍ଡା ପିଠା ହେଇଯିବ।
ଠାକୁର କତିରେ ଆସି ଥୁଆ ହବ ବହି ପଢ଼ା ହବ।
ତାପରେ ଯୋଉ ଚୁନାଟା ହେଉଚ ସେଇଟା କଣ ସେଇଦିନ କରିବେ ନା କରିକି ରଖିବେ ସେଇଦିନ ସାଙ୍ଗେ ସାଙ୍ଗେ କଣ ଧୋଇକି ଶୁ ଭେଦେଇ ଦେଇଥିବେ ଧେଇକି ଶୁଖେଇକି ସାଙ୍ଗେ ସାଙ୍ଗେ କରିଦବେ।
ରାତିରୁ ଭେଦା ହେଇଥିବ ସେ ହଵ ହେଲେ ତା ପିଠାଟା ଭୋଗ ଛଡ଼ାହବ। ସେଇ ମଣ୍ଡାପିଠା ଦଶ ପ୍ରକାରେ ଭୋଗ ଦିଆହବ।
ହୁଁ।
କଦଳୀ ଭୋଗଦିଆ ସଫା କରିଚି ଦିଆହବ। ଭୋଗ ଦେଇ କଳସ କତିରେ ଟିକେ ଭୋଗ ଦିଆ ହବ ପାଣି ବୁଲା ହଵ ବହି ପଢ଼ା ବହି ପଢ଼ା ହେଇକିରି ବ୍ରତ ବନ୍ଧା ହବ। ଵ୍ରତ ବନ୍ଧା ବହି ପଢ଼ା ସରିଲା ପରେ ସୂର୍ଯ୍ୟଙ୍କୁ ସୂର୍ଯ୍ୟଙ୍କୁ ଅ
କୋଉ ବହି ପଢାଯିବ?
ହୁଁ ଲକ୍ଷ୍ମୀପୁରାଣ।
କଣ ଲକ୍ଷ୍ମୀ ପୁରାଣ ବହି ସୁଦଶା ବ୍ରତ ବହି। ହଁ ସୁଦସା ବ୍ରତ ବହି ସେଇ ବହିଟା କିଣା ହେଇକି ଦୋକାନରୁ ଆସିବ ଆସିଲା
ମଝିରେ ଲେ ମଝିରେ ଲେଖେ୍ ଲେଖା ହେଇଛି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ସେଇଠୁ ବହିପଢ଼ା ସାରିଲା ପରେ ସୂର୍ଯ୍ୟଙ୍କୁ ଯେ ପାଣି ଟେକିଆ ହେବ। ଆଉ ତା ଭୋଗ ଦିଆ ହେଇଚିକି ଖାଲି ପାଣି ଟେକା ହବ ଖାଲି ପାଣି ଟେକା ହବ। ସୂର୍ଯ୍ୟଠି ଭୋଗ ଦିଆ ହବ ଧୂପ ଦୀପ ଆଳତି ହେଇ ସୂର୍ଯ୍ୟକୁ ଅର୍ଘ୍ୟ ଦିଆହବ ସେଇଠି ନମସ୍କାର ହେଇ ପାଣି ଦେଇ ଭୋଗରାଗ କରିକି ଏଠିକି ଆସାହବ। ଏଠି ଭୋଗ ଦେଇଦେକି ଭୋଗ ଭୋଗ କରିଦେଇକି ବ୍ରତଫ୍ରତ ବନ୍ଧା ହବ ବହିପଢା ସରିଲା ପରେ ଠାକୁରଙ୍କୁ ନମସ୍କାର ଆଳତି ହେବ ଆଳତୀ ପାଇସାରିବା ପରେ ଝୁଣା ଫୁଣା ଧୂପ ଫୁପ ଦେଇ ଆଳତି ତ ହେଇସାରିଲା ପରେ ଭଗବତ ସଇଲା ଠାକୁର ନମସ୍କାର ହେଇ ଟିକେ କହୁ ସରିଲା ସେଠୁ ସରିଗଲା ତ?
ରହିମି।
ସେ ଲକ୍ଷ୍ମୀପୁରାଣର ନା ନା ସୂଦସାବ୍ରତରେ ଏତିକି ତାର ନିୟମ। ଆଉ ଆହୁରି କଲେ ବହୁତ କିଛି ଅଛି। କିମିତି ରଞ୍ଜେଇ ଖଞ୍ଜେଇ କଲା ରୋଡରେ ଆସି। କିନ୍ତୁ ଏତିକି ତାର ହଉତ ଆଉ ତା ପରେ ଶ ହୁଳହୁଳି ପଡିବ ଶଙ୍ଖ ବାଜିବ ଏ ଦୁନିଆ ତାର ଅଛିଁ ହଁ।
ତାପରେ ସରିଲା ପରେ ଦିନମାନ ଖାଇବେ ନା କି ଖାଇବେନି ଉପାସରେ ରହିବେ?
ନା ଉପାସନାରେ ସେ ଭୋଗ ସମସ୍ତ ଆଗେ ସମସ୍ତଙ୍କୁ ଘର ଲୋକ କଣ ଦିଆହବ ଘର ଲୋକ ସମସ୍ତେ ଖାଇବେ ଖାଇ ପିଇ ଖାଇଲାବେଳେ ଖାଇଲା ପଛରେ ଆମେ ପଛରେ ଭୋଗ ଆମେ ପାଇକରି ପାଣି ଫୁଣି ପିଇବା ତାପରେ ସଇଲା ସେଠୁ
ଏହାର ପ୍ରୋସେସଟା ହଉଛି ସକାଳୁ ପୁରା ଭୋରୁ ଉଠିକିରି ଏ ସବୁ କାମ ଚାଲିବ? ହୁଁ।
ରିଟର୍ଣ୍ଣ କଲୁ ଭୋରୁ ଘରୁ ଉଠେଇ ବୋଲିି ବା କହିଛି ଘୋରୁ ଉଠେଇ ବୋଲି ପୁଣି କାଇହିଁ ପଛକୁ କଲୁ? ଆଗକୁ ମାଡ଼ିବ କଥା ଏଉଠୁ ଶେଷ ହେଲା। ଏ ଯେଉଠୁ ଶେଷ ହେଇଗଲା ହେଲା। ଏତିକିରେ ଶଇଲା ସମ୍ପୂର୍ଣ୍ଣ ଏତିକରେ ଏତିକରେ ସମ୍ପୂର୍ଣ୍ଣ ହେଲା ଲକ୍ଷ୍ମୀ ପୁରାଣର ତା ନିୟମ। ରହିଲି ନା ନା ମୁଁ ସେଇଟା ଛାଡ଼ିଦେଲେ ଆମେ ମୁଁ ପ୍ରଥମ କହିଛେ ଶୁକ୍ଳ ଲୁଗା ପିନ୍ଧା ହବ ଧଳା ଲୁଗା ପିନ୍ଧା ହବ।
ଧଳା ଲୁଗା ପିନ୍ଧା ହବ ଯାର ନଥିବ ସେ କିଣିକି ଆଣିକି ପିନ୍ଧିବ। ସେଇ ଲୁଗାକୁ କଣ ସେଇ ଲୁଗାରେ ଖାଇବ ପିଇବା ଉଠିବ ବସିବ ନା ତାର କି ନୀତି ନିୟମ କିଛି ଅଛି?
ତ ମାନୁନାହାନ୍ତି ସେ ନୁଗାରେ ଖାଇଦଉଛନ୍ତି ସେ ନୁଗା ଓହ୍ଲେଇ ଦବ ସାଙ୍ଗସାଙ୍ଗେ ଓହ୍ଲେଇକି ରଖିଦବ ଅଲଗା ଲୁଗା ତମେ କିନ୍ତୁ ନହେଲେ ଅଲଗା ସେ ଧଳାଲୁଗା ଥିବ ଆଗରୁ ପୁରୁଣା ଲୋକ ଧଳାଲୁଗା ଥିବ ପିନ୍ଧିବ ନହେଲେ ନୂଆ ବସ୍ତ୍ର ପିନ୍ଧିଲେ ଚଳିବ। ହେଲା ହାଲୋ ଓଷା ଦିନ ସେଇ ଧଳା ଲୁଗାଟା ପିନ୍ଧିବା ଭଲ। ପିନ୍ଧିଲେ ଭଲ।
ହଉ ହଉ ତାଲେ ଥ୍ୟାଙ୍କୟୁ ଥ୍ୟାଙ୍କୟୁ ଆପଣ ଏତେ କଷ୍ଟ କରିକି କହିଲେ ବୁଝେଇଲେ ଆଉ ସେଥିପାଇଁ ବିଶେଷ ଧନ୍ୟବାଦ।
ରହିଲି
ଆଜ୍ଞା।
ହୁଁ